ଜଣ‌ଉଛି
ହାଲୋ।
ଆଉଥରେ ଆପଣଙ୍କୁ ସ୍ଵାଗତ ଜଣାଉଛି।
ଆଜ୍ଞା କୁହନ୍ତୁ ଆପଣଙ୍କ କଥା ଅଧାରେ ରହିଯାଇଥିଲା।
କହିପାରିବି ସମାଜରେ ନାରୀ ଶଶକ୍ତିକରଣ ପାଇଁ ଆପଣ କଣ କଣ କରିପାରିବେ ଆପଣଙ୍କ ହିସାବରେ ମୁଁ ଦି ତିନିଟା କୋହୁଚି ତାପରେ ଆପଣ ଭାବୁଥାନ୍ତୁ କଣ କହିବି ତାପରେ ଆପଣଙ୍କ ହିସାବରେ ଆପଣଙ୍କୁ କୋଉଟା ଠିକ୍ ଲାଗିବ ଆପଣ ସେଇଟା କହିବେ ଆଉ।
ନାଇଁ ଶୁଣନ୍ତୁ ଶୁଣନ୍ତୁ ଆମେ ଟିକେ ଆଜି
କୁହନ୍ତୁ।
ଅ-ଅଲଗା ବିଷୟରେ ଟିକେ କଥା ହବା। ବୁଝିପାରିଲେ।
ଓକେ।
ଆପଣ ଆପଣଙ୍କ ଫୋନ୍ ଧରିଛନ୍ତି ତ?
ହଁ ମୁଁ ଧରିଛି ଆଉ ତ ବର୍ଷା ହେଇଗଲାଣି ଆପଣଙ୍କ ଏରିଆରେ ବି ବର୍ଷା ହବଣି ତ ଆପଣଙ୍କ ଏରିଆ ରେ ପ୍ରାକୃତିକ ପରିବେଶ କେମିତି କଣ ହେଲାଣି।
ପ୍ରାକୃତିକ ପରିବେଶ ତ ବର୍ଷା ଦିନରେ ବହୁତ ଭଲ ମାନେ ଏବେ ତ ସବୁ ପନିପରିବା ହବ। ଆଉ ସବୁ ଜିନିଷ ସବୁଜ ଦେଖାଯିବ ଏବେ ଦେଖିବାକୁ ସବୁ ଭଲ ଲାଗିବ ଫଟୋ ଉଠାଇବାକୁ ବି ଭଲ ଲାଗିବ। ଆଉ ଏଇଟାର ପୁଣି ଗୋଟେ ମାନେ ତ ଏଇଟା ଯେହେତୁ ବର୍ଷା ଦିନ ଜଳ ଦ୍ୱାରା ବହୁତ ଜୀବାଣୁ ବି ମାନେ ବ୍ୟାକ୍ଟେରିଆ ଭାଇରସ୍ କଣ ସେ ଯାହାବି ହଉ ଏସବୁ ବ୍ୟାପିବ ଏବେ। ଠିକ୍ ନା ନାଇଁ ଯେତିକି
ଜିବାଣୁ ଏବେ ସବୁ ଜୀବାଣୁ ଭୂତାଣୁ ଏସବୁ ବ୍ୟାପିବେ।
ଏଇ ଯୋଉ ସବୁ ରୋଗ ହୁଏ ଆପଣ ଜାଣିଛନ୍ତି ନା ନାଇଁ ଯୋଉ ଟାଇଫଏଡ଼୍ କଲେରା ଡାଇରିଆ ଏଇସବୁ ଜିନିଷ ଯୋଉ ହୁଏ
ହଁ ହଇଜା ଆ ହଉ ଜେ ମଶା କାମୁଡିବା ଦ୍ଵାରା ବି ବିଭିନ୍ନ ପ୍ରକାର ରୋଗ ହେଇଥାଏ। ଏ ତେଣୁକରି ସେଥିପ୍ରତି ସାବଧାନ ରହିବା ଦରକାରେ। ମଶୁରୀ ଟଣିବା ଦରକାର ଘରେ ମଶା ଧୂପ ଲଗେଇବା ଦରକାର।
ଆଜ୍ଞା ଆଉ ଫୁଟେଇକି ପାଣି ବି ପିଇବା ଦରକାର।
ହଁ ଘର ଚାରି ପାଖ ସଫା ରଖିବା ଦରକାର। ଆଉ କଣ କରାଯାଇ ପାରିବ ସେଇଟା କୁହନ୍ତୁ?
ପ୍ରଥମେ ତ ଆମେ ମାନେ ଯୋଉ ପାଣି ଟା ପିଉଛନ୍ତି ସେଇଟା ଆମେ ଫୁଟେଇକି ପିଇବା ଦରକାର। ତ। ମାନେ ଆଗରୁ କଣ ସେମିତି ସାବୁନ ନେଇକି ହାତ ଦଉନଥିଲେ କି ସେମିତି ହାତ ଧୋଇବା ପାଇଁ କିଛି ମାନେ କିଛିର ବ୍ୟବହାର କରୁନଥିଲେ ତ ଏବେ କିନ୍ତୁ ଯେମିତି ରୋଗ ବ୍ୟାପି ଚାଲିଛି ହାତଟା ଧୋଇବା ପରିଷ୍କାର ରଖିବା ନିହାତି ଦରକାର ଖାଦ୍ୟକୁ ଢାଙ୍କିକି ରଖିବା ସେଟା ନିହାତି ଦରକାର। ଆଉ ତ ଆମ ଚାରି ପାଖରେ ଯୋଉ ପରିବେଶ ଅଛି ତାକୁ ସଫା କରିବା ନିହାତି ଦ କାରଣ ବର୍ଷା ଦିନ ଯେହେତୁ ବ୍ୟାକ୍ଟେରିଆ ମାନେ ବ୍ୟାପି ହିଁ ଯିବେ ଆଉ ଯାହାଦ୍ୱାରା ଆମକୁ ବହୁତ ରୋଗ ହେଇଥିବ ବୁଝିଲେ?
ଘରସଫା କରିବା ଦରକାର, ତା ସହିତ ହଉଚି, କଣ କରିବା ଦରକାର କହିଲେ ହ
ଆଉ ବର୍ଷା ଦିନେ ପକୋଡା ଫକୋଡା ବନାନ୍ତି ନା ନାଇଁ ବନାନ୍ତିନି?
ହଁ ମୁଁ କୁକୁଡା ମାଂସକୁ, ଛାଣିକି ଆମର ବି ଖିଆଯାଏ।
ସେଟା ମାନେ, ଏମିତି ସମସ୍ତଙ୍କ ଘରେ ବେଶୀ ପକୁଡ଼ି ବନାଯାଏ। ବର୍ଷାଦିନେ।
ହଁ, ସେ ଠିକ, ହଁ ଆପଣ କେତେ ପ୍ରକାରର ପକୁଡି ଶିଖିଚନ୍ତି?
ମୁଁ ତ, ପିଆଜରେ ଯେଉଁଟା ବନାଯାଏ, ଆଉ ଗୋଟେ ଆଳୁରେ ବି। ଆଉ ଚିପ୍ସ, ମାନେ ହଁ। ଚିପ୍ସ, ଯେମିତି କଲରା ଚିପ୍ସ, ଏଗୁଡ଼ା ତ ସବୁ ଆମେ ଭାତରେ ଖାଇଥାଉ, ମାନେ ସନ୍ଧ୍ୟାବେଳେ ଯେଉଁଟା କଣ। ପିଆଜରେ ବନେଇ ପାରିବେ, ଆଳୁରେ ବି ବନେଇ ପାରିବେ। ଆଉ କଣ, ମୁଁ ଏତିକି ଶିଖିଛି। ଆପଣ ଯଦି ଆଉ କଣ ଶିଖିଚନ୍ତି କୁହନ୍ତୁ? ଛତୁରେ ବି ବନେଇ ପାରିବ।
ହଁ ଛତୁରେ ବନେଇ ହବ। ତାକୁ ଶାଗରେ ବନେଇ ହବ, କୋବିରେ ବନେଇ ହବ, ଭେଣ୍ଡିରେ ବନେ ଆଉ ବାଇଗଣରେ ବନେଇ ହବ। ହଁ ଧଣିଆ ପତ୍ର
କେବେ ଖାଇନି ସେଇଟା ଆପଣ ଖାଇଚନ୍ତି?
ଧଣିଆ ପତ୍ର ନା ଧନିଆ ପତ୍ର ମୁଁ ବିି କେବେ ଖାଇନି ମୁଁ ନାଁ ଶୁଣିଚି। ଆଉ ବହୁତ ଜାଗାରେ ଦେଖିସି ଧଣିଆ ପତ୍ରର ବ୍ୟବହାର କରନ୍ତି ବଡ ବଡ ରୋଷେଇଆ। କିନ୍ତୁ ମୁଁ କେବେ ଦେଖିନି।
ଆପଣ ଯେବେ ବନାନ୍ତୁ ଖାଆନ୍ତୁ ଭଲ ଲାଗିଲେ ମତେ ବି କହନ୍ତୁ।
ଟା କୋଶଳା ଶାଗର ପକୁଡିଟା ବି ମସ୍ତ ଲାଗେ ପାଳଙ୍ଗ ଶାଗର ପକୁଡିଟା ବି ଭଲ ଲାଗେ।
ଆପଣ କେବେ ବନେଇଚନ୍ତି?
ପ ପାଳଙ୍ଗ ଶାଗରେ ପକୁଡି ତ ବହୁତ ଥର ବନେଇଚି କୋଶଳା ଶାଗର କେବେ ବନେଇନି।
ଆଛା ମୁଁ କେବେ ଏସବୁ ବନିନି ପାଳଙ୍ଗଟା କଣ ମାନେ ଖାଲି ଧୋଇକି ଏମିତି ଛାଣିକି ବନେଇଥାନ୍ତି?
ହଁ ଧୋଇକି ଛାଣିକି ତାକୁ କାଟିକି ହାଲକା। ଗୋଟା ଗୋଟା ବି ଛାଣିଲେ ହବ ତାକୁ କାଟିକି ଛାଣିଲେ ବି ହବ।
କାହିଁକି ଆମେ ଏମିତି ଏମିତି ଯୋଉ ଧଣିଆ ପତ୍ରଟାକୁ ସେମାନେ କାଟୁନାହାନ୍ତି ଏମିତି ମାନେ ଗଛଟାକୁ ପୁରାକୁ ନେଇକି ପକେଇ ଦଉଚନ୍ତି ଆମେ ସେମିତି କରି ପାରିବାନି?
ହଁ, ସେମିତି କରିପାରିବା। ଏ ଗୋଟା ଗଛ ଧଣିଆ ପତ୍ର ଗୋଟା ଭେଣ୍ଡି ଗଛ ସହିତ ପକୁଡି ଭେଣ୍ଡି ପକୁଡି ବାଇଗଣ ଗ
ଗୋଟେ ଭେଣ୍ଡି ଆପଣ ଗୋଟା ଭେଣ୍ଡି ଗଛ ପକୁଡ଼ି ବନାନ୍ତି?
ନାଲେ ସେମିତି ନୁହଁ ବନା ହୁଏନି। କିନ୍ତୁ ବନେଇଲେ ହବ। ଏବେ ତ ବିଭିନ୍ନ ଜାଗାରେ ଲୋକ ବିଭିନ୍ନ ଆପଣ ଦେଖେଇ ପାରୁଥିବେ ହଁ ବିଭିନ୍ନ ଗଛରେ କି ବିଭିନ୍ନ ଜିନିଷରେ ଲୋକ ଅ ଭିଡିଓରେ ଆସୁଚିକି ବନେଇ ପାରୁଛନ୍ତି ବୋଲି। ସେଇ ହିସାବରେ ମୁଁ କହିଲି କିନ୍ତୁ ଆମେ ସାଧାରଣତଃ ଏଇ ଜିନିଷ ଗୁଡାକରେ ବନେଇ ପାରିବା।
ନିମ ଫଳ ଖାଇଛନ୍ତି? ନିମ୍ବପତ୍ରର ଯଉ ଫଳଟା ନିମଗଛର।
ହଁ। ଲିମ୍ବ ଗଛର ତା ପତ୍ର ପିତା ହେଲେ, ତା ଛେଲି, ତା ଚେର ପିତା ହେଲେ ମଧ୍ୟ ତା ଫଳଟି ବହୁତ ମିଠା‌ ତା ମଞ୍ଜିଟା କିନ୍ତୁ ପିତା ତା ହଁ ଖାଇଛି ତା ଫଳଟା ବହୁତ ମିଠା‌। ସେଥି ପାଇଁ
ଖାନ୍ତିିନି।
ହଁ ଅନେକ ଜୀବ ସେଇ ଫଳଟାକୁ ଖାଆନ୍ତି କିନ୍ତୁ ତା ମଞ୍ଜିଟା ବହୁତ ପିତାତ ମିଠା ଲାଗେ ଚ୍। ତାକୁ ଗୁଣ୍ଡୁଚି ମୂଷା ବହୁତ୍ ବିଭିନ୍ନ ପ୍ରକାର ପକ୍ଷୀ ତାକୁ ଖାଆନ୍ତି। ଏ ଏପଟେ ବି ଖାଆନ୍ତିନି ମୁଁ ଯେବେ ଜାଣିଲି ଯେ ଲିମ୍ବ ଫଳ ଟା ମିଠା ଲାଗେ ଏପ୍ ତାହେଲେ ମଧ୍ୟ ତା ଗଛ ଟା ସେତେବେଳେ ମୁଁ ଗୋଟେ ଦିଇଥର ଚାଖି ଥିଲି ଯେ ଲିମ୍ବ ଫଳ ମିଠା ଲାଗେ।
ଆଜ୍ଞା ଆଉ ଏଇ ସବୁଆଡ଼େ ତ ଖାଉଛନ୍ତି ଆପଣ ବି ଖାଆନ୍ତୁ ଆପଣଙ୍କ ଆଡ଼େ ଜଙ୍ଗଲ ଏରିଆ ନା ଖାଉଥିବେ ବୋଧେ?
ଆମ ଆମ ଇସ ଏଠି ଆମର ଲିମ୍ବ ମଞ୍ଜିରେ ତାକୁ କଣ କରନ୍ତି ନା ତେଲ ତିଆରି କରିକି ସେ ତେଲକୁ ବ୍ୟବହାର କରନ୍ତି ବର୍ଷା ଦିନେ ମସ ଲିମ୍ବ ମଞ୍ଜି କୁ ଜୋରସେ ଚାପି ଦେଲେ ତା ଭିତରୁ ତେଲ ବାହାରିବ। ତାକୁ ଗୋଟେ ମେସିନ୍ ଅଛି ସେ ଚାପିବା ମେସିନ ସେ ଚାପିଦେଲେ ଏ-ଏ କଳ ଅଛି ସେ କଳରେ ଚାପିଲେ କଣ ହବ ନା-ଆ-ଆ ସେଥିରୁ ମହୁ ରସ ନିଗୁଡିକି ତା ଯୁ ତେଲଗୁଡ଼ା
ମାନେ ଖାଲି ଯେଉଁ-ଉ ମାନେ ଶୁଖେଇକି ସେ ମଞ୍ଜିଟାକୁ କରନ୍ତି?
ହଁ ଲିମ୍ବ ମଞ୍ଜି ବି ସଂଗ୍ରହ କରାଯିବ ତାକୁ ଖରାରେ ଶୁଖାଯିବ ପୁ ଶୁଖାଯିବ। ତା ଉପର ଚୋପାକୁ ଛଡେଇକି ତା ଭିତର ମଞ୍ଜିକୁୁ ସଂଗ୍ରହ କରିକି ବସ୍ତାରେ ପୁରେଇକି ତାକୁ କଳକୁ ନିଆହବ କଳରେ ଚପାଯିବ। ଉ-ଉ ଚପା ସାରିଲେ ସେଥିରୁ ରସ ବହିବ। ସେ ରସ କୁ ତେଲ ଭାବରେ ବ୍ୟବହାର କରାଯାଉଛି।
ଲିମ୍ବ ତେଲ କଣ ଏମିତି କଣ କଣ କରନ୍ତି ଲିମ୍ବ ତେଲ ଖାଆନ୍ତି?
ତା ତେଲକୁ ଖାଆନ୍ତି ନାହିଁ ତା ତେଲକୁ ଲଗାନ୍ତି ସେ ବହୁତ ପିତା ତେଲ ଟା। ସେ ଲଗେଇଲେ ଆଉ ମଶା ତମ-ଅ-ଅ କାମୁଡିବ ନାହିଁ। ଆଉ କଣ ହବ ନା ଯୋଉଠି ଘା ହେଇଥାଏ ସେ ଜାଗାରେ ଲଗାନ୍ ତାର ଯୋଉ ମଞ୍ଜିର ଯୋଉ ଅବଶିଷ୍ ଟ ଥିବ ତାକୁ କଣ କରନ୍ତି ନା ଗଛ ମୂଳରେ ଦିଅନ୍ତି ତାକୁ କୁହନ୍ତି ଲିମ୍ବ ପିଡୁଆ। ସେଟା ଗଛ ମୂଳରେ ଦେଲେ ଗଛ ବହୁତ ଭଲ ବଢିଥାଏ।
କଣ ଲିମ୍ବ-ଅ-ଅ-ଅକୁ ଛେଚି କିି?
ହଁ ଲିମ୍ବକୁୁ ଛେଚିକି ତା ପିଡୁଆ। ମାନେ ତେଲ ବାହାରି ସାରିଲା ପରେ ଯୋଉ ବାକି ଅଂଶ ବଳିଲା ତାକୁ ଗଛ ମୂଳରେ ଦେଲେ ଯେମିତି ସୋରିଷ ପିଡୁଆ ଅ-ଅ-ଅ-ଅ--୍ ସୋରିଷ ତେଲରୁ-ଉ-ଉ-ଉ ସୋରିଷ ରୁ ତେଲ ବାହାରି ସାରିଲା ପରେ ବାକି ଯୋଉ ଓ ଅବଶିଷ୍ଟ ପଦାର୍ଥ ବଳି ପଡିବ ତାକୁ ଆଣିକି ଗଛ ଛ ମୂଳରେ ଦିଆଯାଏ ସେମିତି ହଉଛି ନିମ୍ବ ପିଡୁଆ।
ଆଜ୍ଞା। ଭଲ। ଆଉ ଏସବୁ-ଉ-ଉ ଆପଣ ପାଇଯାଉଛନ୍ତି ନା ପ୍ରାକୃତିକ ଉପାୟରୁ ଆଉ କିଛି ଆପଣଙ୍କୁ କିଣିବାକୁ ପଡୁନଥିବ।
କରନ୍ତି ନା ବ ହଉଛି ଆମର ଯୋଉ ଉ ପ୍ଲାଷ୍ଟିକ ର ଆସୁଛି-ଇ-ଇ-ଇ ଦାନ୍ତ ଘଷା ସେଇଟାକୁ ଆଛା ଆମେ ଆମେ ବି ସେୟା ୟୁଜୁ କରୁ କିନ୍ତୁ ଓ-ଓ-ଓ ପ୍ରାକୃତିକ କିଛି ଥାଏ ଦାନ୍ତ କାଠି ତାକୁ ଲୋକ ୟୁଜ କରନ୍ତି ଯେମିତି ହେଇଗଲା କରଞ୍ଜ ୟୁଜ୍ କରିଛନ୍ତି କେବେ? କରଞ୍ଜ ପିଜୁଳି ହଁ ପିଜୁଳି, କରଞ୍ଜ ସବୁଠୁ ବଢିଆ କିନ୍ତୁ ଲଙ୍କ ଜଡା ବୋଲି ଗୋଟେ ଗଛ ଯଦି ପାଟିରେ କୌଣସି ବି ଘା କି ଖଣ୍ଡ କଣ କହିଲେ ଲିମ୍ବ କରନ୍ତି ଆଉ ଗୋଟେ ଅଛି ଲଙ୍କ ଯୋଡ଼ା ବୋଲି। ତା ଭିତରୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବାହାରନ୍ତି। ତା ମଞ୍ଜି ଟା ସେଇ ଟାଇପ୍ ର ବାବା ସେଇ ଟାଇପ୍ ର ମଞ୍ଜି ଟା ଦେଖିବା ପାଇଁ ତା ପତ୍ର ଗୁଡ଼ା ଲାଲ୍ ଲାଲ୍।
ହଁ ସେଟାକୁ ବି ଦାନ୍ତକାଠି ରେ ୟୁଜ କର
ସେଇ ଦାନ୍ତକାଠି ଟା ଆପଣଙ୍କର ଯଦି ପାଟିରେ କୌଣସି ବି ଘା ହେଇଚି। ଯଦି ଆପଣ ଗୋଟେ ଥର ଘଷିଦେବେ ଘା ଟା ତା ପର ଦିନ କୁ ଭଲ ହେଇଯାଇଥିବ।
ହନ୍
ଏତେ ଭଲ ମାତ୍ରାରେ ଅଛି ସେଥିରେ-ଏ-ଏ ଘା ଭଲ ହବା ଜିନିଷ ଟା।
ଆଜ୍ଞା ବହୁତ୍ ଭଲ କଥା କହିଲେ ଆପଣ ମୁଁ ଶୁଣିଲି। ଭଲ ଲାଗିଲା। ବହୁତ୍ ଜଙ୍ଗଲ ରୁ ଆପଣ ପ୍ରାକୃତିକ ଉପାୟରେ ଦାନ୍ତକାଠି ବି ପାଉଚନ୍ତି।
ହଁ ଶାଳ ଦାନ୍ତକାଠି ଅଛି। ତା ପରେ ଅଛି ପାଞ୍ଚଟା ମୁଖ୍ୟ ଦାନ୍ତକାଠି ହେଲା। ଗୋଟେ ହଉଚି ପିଜୁଳି ଦାନ୍ତକାଠି ଗୋଟେ ହଉଚି ଶାଳ ଦାନ୍ତକାଠି। ଗୋଟେ ହଉଚି ମହୁଲ ଦାନ୍ତକାଠି। ଗୋଟେ ହଉଚି ଆମର କରଞ୍ଜ ଦାନ୍ତକାଠି। ଗୋଟେ ହଉଛି ଲିମ୍ବ ଦନ୍ତକାଠି ଆଉ ଗୋଟେ ହଉଚି ଆମର ଲଙ୍କଜଡ଼ା ଦାନ୍ତକାଠି।
ଅ ଭଲ ତାହେଲେ ଆଉ। ଆପଣ ସବୁ ଜିନିଷ ସେଇଠୁ ପାଇଯାଉଛନ୍ତି। ଆପଣଙ୍କର ଆଉ କିଛି ଖର୍ଚ୍ଚ ରହୁନଥିବ ହଉନଥିବ।
ଖର୍ଚ୍ଚ ନାହିଁ ଇଏ ସପ୍ତାହ କୁ ଥରେ ଘଷିବା କଥା, ସେଥିରେ କଣ ଦାନ୍ତ ସଫା ହବ। ସେଥିରେ ତାବରସ ଟା ଦାନ୍ତ ପାଇଁ ଭଲ। ବାକି ଟାଇମ୍ ଆମେ ତ ସେଇ ଜିନିଷ ୟୁଜ୍ କରୁଚୁ। କୃତ୍ରିମ ଜିନିଷ ଗୁଡ଼ା।
ଆଜ୍ଞା। ଆଉ ଆଜି ତ ବର୍ଷା ହଉଥିଲା। ବନେଇ ନା ବନେଇ ନାହାନ୍ତି?
ଏ ଆମର ଏଠି ଆଜି ବର୍ଷା ହେଇନି। ଆଜି ଆମର ଏଠି ପ୍ରବଳ ମାତ୍ରାରେ ଗରମ୍ ହଉଚି। ସେ ଆଉ ଏଠି ବିଦ୍ୟୁତୁ ସଂଯୋଗ କଟି ଯାଇଚି।
ଆଜ୍ଞା। ଆପଣଙ୍କର ସେଆଡ଼େ ବିଦ୍ୟୁତ୍ ସଂଯୋଗ କଟିଯାଇଚି?
ହଁ। ସେଥିପାଇଁ ଆମେ ପାଖ ବିଦ୍ୟୁତୁ କେନ୍ଦ୍ରକୁ ଖବର ପଠେଇଥିଲୁ କି ତୁରନ୍ତ ଏହାର ସମାଧାନ କରାଯାଉ। ସମାଧାନ କରାଗଲେ ଆମେ ଆମ୍ଭେ ଆପଣଙ୍କ ପାଖରେ ଚିର ଉପକୃତ ହେବୁ। କିନ୍ତୁ ଏଇ ପର୍ଯ୍ୟନ୍ତ କୌଣସି ପ୍ରତି ଉତ୍ତର ଆସିଲା ନାହିଁ।
ଆପଣଙ୍କର ତ ସେଠି ବହୁତ୍ ବିଦ୍ୟୁତ୍ କଟ୍ ହୋଉଥିବ?
ହଁ।
ସେ କଥା ଛାଡନ୍ତୁ ଅଲଗା କଣ କୁହନ୍ତୁ।
ଆଜ୍ଞା। ଆପଣ କୁହନ୍ତୁ ଆଉ ଆପଣଙ୍କୁ କଣ ଭଲଲାଗେ ଖାଇବାରେ?
ହଁ। ଆପଣ ଆମେ ଆଗକୁ କଥା ହେବା କି ପିମ୍ପୁଡିଙ୍କର ଆଖି ଅଛି ନା ନାହିଁ? ପିମ୍ପୁଡ଼ି କେମିତି
ହଁ ପିମ୍ପୁଡ଼ିଙ୍କର ଆଖି ଅଛି ତ।